ହାଲୋ।
ହାଲୋ। ହାଲୋ ହଁ କଣ କରୁଚ?
ହାଲୋ ହଁ କୁହ ସବୁଚି କୁହ
କହିଲେ କଣ କରୁଛ? ସକାଳୁ କିଛି ଖାଇବା ସକାଳୁ କିଛି ଖାଇବା ହେଲା ନା ନାଇଁ
ହଁ ଛତୁଆ ଭୋକ ଲାଗିବ କାଳେ ମମି ତ ପଳେଇଚି ମୁଁ
ଆଉ ନହେଲେ ବି ଡେଲି ମୁଁ ପାଞ୍ଚଟ ର ଉଠେ ମୁଁ ସାତ ବେଳକୁୁଆ ଛ ତ ଆସିବି କି ତାପରେ ଜାଗାଗା ଯିବା ପାଇଁ ତା ଆସି ପୁଣି ଆଠଟା ବସି ପ ଆସ ତା ଭିତରେ ବନେଇ ସାରିଲି କି ପଖାଳ କେ ଏବେ ଠିଆ ହ ଖରାଦିନ ପାଇଁ ସ ନଟା ସବୁ କିଛି ଖାଇବେ
ମୁଁ ବି ମୁଁ ଉଠି ଉଠ ଦଶଟା ହେଲେ ଆଜି ସାତଟ ଉଠି ପାରିଲି ଆଉ ଗଣେଶ ପୂଜା କେମତି କଣ ହୁଏ ତମ ଆଡେ
ମୁ ତ ଆମ ଆମ ଗାଁ ଦି ଜଣଙ୍କର ହୁଏ ମେଢ ଅନାନ୍ତି ବୁଢଧ ଗଣ କୁହନ୍ତି ତାଙ୍କୁ ତ ସେଟା କରନ୍ତି ସେ ସେ ଭୋଜି କରିକି ତାରେ ଖାଇବାକୁ ଦିଅନ୍ତି ଆଉ ଆମ ଘରେ ତ ହୁଏ ଆଣିକି ପୂଜା କରୁ।
ଗଣେଶ ପୂଜା ପା ବିନା ଗଣେଶୂଜା ବା ବିନାୟକ ଚତୁର୍ଥୀ ହେଉଛି ସନାତନ ହିନ୍ଦୁ ଧର୍ମର ଏକ ପ୍ରମୁକ ପରମ୍ପରା ପା ପର୍ବ ବାର ମାସରେ ତେର ପର୍ବ ତା ଭିତରୁ ଗଣେଶ ପୂଜା ଟା ଅନ୍ୟତମ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥି ତିଥିରେ ଏହି ପୂଜା ସମଗ୍ର ଭାରତ । ତ ବର୍ଷରେ । ହୁଏ ବିଶେଷ କରି ଓଡିଶାର ପ୍ରତିଟି ଅ ଶିକ୍ଷାନୁଷ୍ଠାନ ଓ ଘରେ ଘରେ । ବେଶ ଆନନ୍ଦ ଉଲ୍ଲାସରେ ପାଳନ ହୋଇଥାଏ । ଗଣେଶ ଗଣେଶଙ୍କୁ ବିଘ୍ନ ଦାତା କୁହନ୍ତି ନା। ବିଘ୍ନ ଦାତା ଓ ଶ୍ରୀଦାତା ଏବଂ ବୁଦ୍ଧି ର ଦେବତା। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଏହି ଦିନ। ଶ୍ରଦ୍ଧାଳୁମାନେବବ୍ରତ ରଖି ଆରାଧନା କରନ୍ତି। ସବୁ ନ ଖାଇକି ପୂଜା କରନ୍ତି ଆଉ।
ଆମେ ବି ଆଗରୁ ମୁଁ ଖାଇଥିଲି ଛୁଆ ବେଳେ ତାପରେ ଆମେ ଓଷା ମାନେ । ନଡ଼ିଆ ଫିଟି ସାରିକି ଖାଉ ଆଉ ମୋ ମମି ଘରିଆ ତ ଓଷା କରନ୍ତି ଆମ ଯୋଉ ବୁଢ଼ା ଗଣେଶ। ହୁଏ ସେଠି ଯାଇକି ରାତି କି ପୂଜା ହେଲେ ଯାଇଁକି ଖାଆନ୍ତି ତାଆଗରୁ ।
ଛୁଆବେଳୁ ବି ଆମେ ଓଷା ରଖୁ ଗରମ ପାଣିକୁ। ହିନ୍ଦୁ ଶାସ୍ ହଁ। ହିନ୍ଦୁ ଶାସ୍ତ୍ର ଓ ପୁରାଣ ଅନୁଯାୟୀ ପ୍ରଭୁ ଗଣେଶ ହେଉଛନ୍ତି ପରମ ଶିବ ମାତାଙ୍କ ପାର୍ବତୀ ଙ୍କ ସାନ ପୁଅ। ମାତା ପାର୍ବତୀ ନିଜ ଶରୀରର ରୁ ଜାଣିଚ କେମିତି ହେଲେ ଯୋଉ । ହଳଦୀର ମଇଳାକୁ ଗଣେଶଙ୍କୁ ଗଣେଶଙ୍କୁ ସୃଷ୍ଟି କରିଥିଲେ।
ତାପରେ ତାଙ୍କୁ ଜୀବ ଦାନ ଦେଇଥିଲେ ଶିବ ଗଣେଶଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ । ପ୍ରଭୁ ଶିବ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ମାନେ ଯୋଉ ପାର୍ବତୀ ଗୁମ୍ଫା ଭିତରେ ସ୍ନାନ କରୁଥିଲେ। ପାର୍ବତୀ ଗଣେଶଙ୍କୁ କହିଥିଲେ ଯେ ଆଉ ଯିଏ ଭି ଗୁମ୍ଫା ଭିତରକୁ ପସିବା ପାଇଁ ଚେଷ୍ଟା କରିବେ ତାକୁ ।
ଆଗେ ସେ ଗଣେଶ ଙ୍କୁ କାହିଁକି ବନେଇଲେ। ଫାଷ୍ଟ ସେ ନନ୍ଦୀଙ୍କି ଜଗେଇକି ଯାଉଥିଲେ । ଯେତେ ବେଳେ ଯାଉଥିଲେ କିନ୍ତୁ ନନ୍ଦୀ ଶିବଙ୍କୁ ଛାଡି ଦଉଥିଲେ କହିଲେ । ସିଏ ମୋ ଆରାଧ୍ୟ ମୁଁ ତାଙ୍କୁ ଅଟକେଇ ପାରିବନି ସେଥିପାଇଁ ସେ ଗଣେଶ ଙ୍କୁ ମାନେ। ବନେଇଥିଲେ ତାଙ୍କ ମଳି ରୁ ହଳଦିଆ ଲଗାଉଥିଲେ ।
ତାପରେ ସେ ଆ ଶିବ ଶିବ ଆସିଲେ କହିଲେ ଆଉ ମତେ ଛାଡିଦିଅ ବୋଲି। ଶିବତ ଆସିଲେନି ଫାଷ୍ଟ ନନ୍ଦୀ ହିଁ ନନ୍ଦି ଙ୍କୁ ପଠେଇଲେ। ନନ୍ଦୀ ହେରୀକା ଙ୍କୁ ପଠେଇ ଲେ ସେମତି ନନ୍ଦୀ ହେରିକା ଙ୍କୁ ପରାସ୍ତ କରି ପୁରା। ପରାସ୍ତ କଲେ ତାପରେ ହେଠୁଁ ବାଧ୍ୟ ହୋଇକି ଶିବ ଆସିଲେ। ତା ପରେ ଶିବ ଙ୍କ ସହ ସେ ଯୁଦ୍ଧ କଲେ ତାପରେ ଶିବ ରାଗିକି ତ୍ରୀଶୁଳ ରେ ତାଙ୍କ ମୁଣ୍ଡ କାଟ କାଟି ଦେଲେ ତାପରେ ହେଠୁ ପାର୍ବତୀ ଆସିଲେ ପାର୍ବତୀ କାନ୍ଦିଲେ । କହିଲେ ଆଉ ମୋ ପୁଅକୁ ସେ ମୋ ପୁଅ ଆଉ ତମେ ଏମିତି କଲ। ତା ପରେ। ଶିବ କହିଲେ ଜେ ଉତ୍ତର ଦିଗରେ ଯୋଉ ଯିଏ ବି ଉତ୍ତର ଦିଗରେ ଯିଏ ବି ମୁଣ୍ଡ କରି
ପାର୍ବତୀ କାନ୍ଦି ନଥିଲେ ପାର୍ବତୀ ରାଗୀ କି କହିଥିଲେ।
ହଁ।
ପାର୍ବତୀ କହିଥିଲେ ମୋ ପୁଅକୁ ଜିବିତ କର ନହେଲେ ମୁଁ ପ୍ରଳୟ କରିଦେବି।
ପାର୍ବତି କନ୍ଦିକି କହିବେ କଣ?
ଯୋଉ। ଯୋଉ ଶିବ ତପରେ କହିଲେ ଉତର ଦଗରେ ଯିଏ ବି ମୁଣ୍ଡ କରିକି ଶୋଇଥିବ ତା ମୁଣ୍ଡ କାଟିକି ଆଣିବ ଭାରି। ତାପରେ ଇଏ ଗଲେ ଫାଷ୍ଟ ଗୋଟେ ଜାଗା ରେ ଦେଖିଲେ ଯେ କହିଲେ ଉତ୍ତର ଦିଗରେ ଶୋଇ ନଥିଲେ। ତା ପରେ ଆଉ ଗୋଟେ ଜାଗା ଗଲେଯେ ଛୋଟ ହ ହାତୀ। ଉତର ଦିଗକୁୁ ମୁଣ୍ଡ କରି ଶୋଇଛି ତାପରେ ତାର କାଟିକି ଆଇଲେ। ଆରେ ପାର୍ବତୀ କହିଲେ ଆଉ
ସେ ସମସ୍ତଙ୍କ ଭିତରେ ୟୁନିକ।
ହୁଁ ତା ପରେ ସେଇଠୁ ତା ସେଇ ଆ ମ । ତାପରେ ତାପରେ
ତାଙ୍କୁ ତାପରେ ସମସ୍ତେ ସବୁ ଦେବତା ମାନେ ବର ଦେଇଥିଲେ।
ହଁ ହଁ। ସବୁ ତାପରେ ସେଇଠୁ ପାର୍ବତୀ ତାଙ୍କୁ ଦେଖିଲେ କହିଲେ ଇଏ ମୋ ପୁତ୍ର। ତାପରେ ସେ ପେମିତି ମାତା କହିଲେ ତାପରେ ତାଙ୍କ ପାଖକୁ ଆସିଲେ।
ଶିବ ଓ ଗଣେଶ ମଧ୍ୟରେ ହୋଇଥିବା ଯୁଦ୍ଧା ର ମ ସେଇ କାରଣରୁ ତାଙ୍କୁ ଗଜାନନ ବୋଲି କୁହାଯାଏ। ମାନେ ହାତୀର ମୁଣ୍ଡ ତାଙ୍କ ମୁଣ୍ଡରେ ଲଗେଇଲେ ବୋଲି ତାପରେ ସେ ତାଙ୍କୁ ଗଜାନନ ବୋଲି କୁହାଯାଏ। ତାପରେ ମାତା ପାର୍ବତୀ କ୍ରୋଧରେ ଶାନ୍ତ କରିବା ପାଇଁ
ନ ହେବାର ଥିବ
ହଁ ମହାଭାରତ ଦେଇଥିଲେ ଏଯେଉଁ ବାଲ୍ମୀକି ଋଷି ଡାକିକି ନେଇଥିଲେ ତାଙ୍କ ଦାନ୍ତରେ ତାଙ୍କ ଦାନ୍ତ ଆଉ।
ସେଟା ବାଲ୍ମୀକି ଲେଖିଥି ଲେଖିଥିଲେ ରାମାୟଣ ମହାଭାରତ ଲେଖିଥଲେ ବ୍ୟାସଦେବ।
ଆଉ ବ୍ୟାସ ଦେବ ଡାକିକି ନେଲେ ସେ ତାଙ୍କ ଦାନ୍ତରେ ଲେଖିଥିଲେ
ଭାଇ ସେ କହିଥିଲେ ଯେ ଯାହା ବୁଝିବ ତାପରେ ଲେଖିବ। ଆଉ ନନଷ୍ଟପ୍ ନାଇଁ ୟେ ୟାଙ୍କର ସର୍ତ ଥିଲା ଯେ ସେ କହିଥିଲେ ଯେ ଖିବ ତାପରେ ଲେଖିବ।ଗଣେଶଙ୍କ ସର୍ତ ଥିଲା ଯେ ତମେ ନନଷ୍ଟପ କହିବ। ଆଉ ତ ସିଏ ସେଇଥିପାଇଁ ମାନେ ରହିବନି କେଉଁଠି କହିଚାଲିବ। ସିଏ ତାଙ୍କର କହିଚାଲିଛନ୍ତି ଇଏତ ସବୁଠାରୁ ବଡଜ୍ଞାନୀ ଇଏତ ସାଙ୍ଗେ ସାଙ୍ଗେ ବୁଝୁଛନ୍ତି ଲେଖି ଯାଉଛନ୍ତି ସେ ତାଙ୍କର ଭାଙ୍ଗି ଦେଇଥିବାରୁ ସେ ଦାନ୍ତ ଭାଙ୍ଗି ଲେଖିଲେ
ମାନେ ସେଠି ଯେଉଁ ସେମ ମାନେ ସେଠ ସେଠ ସେଥିପାଇଁ ଏମାନେ ଏଠିଁ ଯେମିତି ଇଏ ହେଲା ସମସ୍ତ ଦେବତା ତାଙ୍କୁ ବରଦାନ ଦେଲେ ଯେ ତୁମେ ହେଉଛନ୍ତି ଅଗ୍ରପୁ ଜ୍ୟ ମାନେ ସେ ସମସ୍ତଙ୍କୁ ଫାଷ୍ଟ ଆଗ ପୂଜା ପାଇବେ। ଦେଖିନ? ଦେଖିନ ପୂଜା ଫୁଜାରେ କଳସି ଉପରେ ନଡ଼ିଆ ଥୋଇକି ଆମ୍ବ ଓ ଆମ୍ବ ଇଏ ଥୋଇକି ପତ୍ର ଥୋଇକି ହଁ ଏଟା କରନ୍ତି ତାଙ୍କୁ ପୂଜା କରନ୍ତି ଆଗ ସେ ପୂଜା ପାଇବେ ତାପରେ ଯାଇଁକି ସବୁ ଦେବତା ପୂଜା ପାଇବେ। ଯେଉଁଠି ପୂଜା ହୁଏ ଦେଖିଥିବ ଯେ କୌଣସି ଶୁଭ ବିବାହ ବ୍ରତ ଗୃହ ପ୍ରବେଶ କିମ୍ବା ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରନ୍ତି। ସେଥିପାଇଁ କାର୍ଯ୍ୟଟି ନିର୍ବିଘ୍ନରେ ସମ୍ପନ୍ନ ହୁଏ। ଓଡିଶାରେ ଗଣେଶ ପୂଜା ସବୁଠାରୁ ବଡ ଆକର୍ଷଣ। ଶିକ୍ଷାନୁଷ୍ଠାନ ଦେଖିବାକୁ ମିଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଆନନ୍ଦ ଉତ୍ସାହ ବିଦ୍ୟାର ଦେବତାଙ୍କୁ ଆନନ୍ଦ କରନ୍ତି। ମାନେ ପୂଜାର କିଛି ଦିନ ପୂର୍ବରୁ ଆମେ ସବୁ ଶିକ୍ଷାନୁଷ୍ଠାନରେ ରଙ୍ଗିନୀ କାଗଜ ଫୁଲ ଏବଂ ଆଲୋକ ମାଳ ସବୁ ସଜାସଜି କରୁ। ପୂଜା ଦିନ ପୂଜା ଦିନ ସକାଳୁ ସକାଳୁ ଆମେ ସବୁ ନୂତନ ବସ୍ତ୍ର ପରିଧାନ କରି ସ୍କୁଲ ସ୍କୁଲକୁୁ ବାହାରିକି ଯାଉ। ଆମେ ବହି ଖାତା ବି ସେଦିନ ନେଇ କଲମ କିଛି ନେଇ ନ ଥାଉ ସେଇଟା ମଜା ଲାଗେ। ଆଉ ପ୍ରଭୁ ଗଣେଶଙ୍କର ପ୍ରିୟ ଖାଦ୍ୟ ତ ଲଡୁ। ତାପରେ ବିଭିନ୍ନ ପ୍ରକାର ଫଳମୂଳ କାକୁଡି ଭୋଗ ଲଗା ଭୋଗ ଲଗା
ଆମ ଘରେ ବି ପୂଜା ହେଲା ଆମେ ଲଡୁ ବନାଉ ମାନେ ଅଲଗା ଅଲଗା ପ୍ରକାର ଖସା ଲଡୁ ବନଉ ମୋଦକ
ତାପରେ ପୂଜା ହେଇକି ଠା ଠାକୁରଙ୍କୁ ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେଉ। ବର୍ତ୍ତମାନ ସମୟରେ ଗଣେଶ ପୂଜା। ବର୍ତ୍ତମାନ ସମୟରେ ଗଣେଶ ପୂଜା ସ୍କୁଲ ମୁଁ ଖାଲି ସୀମିତ ନାହିଁ। ଗାଁ ସହର ବିଭିନ୍ନ ପର୍ଯ୍ୟାୟର କମିଟି ପକ୍ଷରୁ ବଡ ବଡ ସଦୃଶ୍ୟ ତୋରଣ ପେଣ୍ଡାଲ ନିର୍ମାଣ କରାଯାଏ । ଆଜି ଆଜିକାଲି ମହାରାଷ୍ଟ୍ରରେ ଗଣେଶ ଉତ୍ସବ ଭଳି ଓଡିଶାରେ ଜଟଣୀ ଭୁବନେଶ୍ୱର କଟକରେ ବଢିଆ ବି ହଉଛି। ଆମର ତ ଯାଜପୁର ପଟେ ବି ହଉଛି ଭଲ।
ହଁ ମ ଆମର ସେ ଗଲାସ୍ତା ସାା ଯିବୁ ଖାଲି ଗ ାଉ ଛକ ଯୁ ଗୋଟେ ଗୋଟେ ଗୋଟେ ଛକ କୁ ଛକ ସବୁ କମିଟି ବାଲା ବନେଇଦ
ରାତିରେ ଭଜନ ସନ୍ଧ୍ୟା ହଉଛି ପାଲା ହଉଛିି ନାଟକ ର ଆୟୋଜନ ମଧ୍ୟ ହଉଛି ଆମର ଜନସାଧାରଣ ସବୁ ଏକତ୍ର ହୋଇ ସାମାଜିକ ନାଇଁ ହଉଛି ନା ହଉଛି ହଉଛି
ଆରେ ଏବେ କଣ କରୁଛନ୍ତି ନା ଏ ସବୁ ଡନ୍ସଫମାନ୍ସ କରୁଛନ୍ତି ଆମ ଇଆଡେ ଆଉ ପାଲିଲା ମୁଁ ଦେଖିଥିଲି ବୋଲି ମୁଁ ତ ଏ କେ କଲା ହଉନି ଜରୁଠ ଆଉ କିନ୍ତୁ ମୁଁ ଦେଖିଲି ମୋ ଦେଇ ର ପୁଅ ଏକୋଇଶିଆବ ସିଏ ଆସିକି ହେଲାଣି ବାର ତେର ବର୍ଷର ତାପରେ ମୁଁ ଆଉ ପାର୍ଲ ତଟେ ନେଇଯାଏ ଟିଭି କେତେବେଳେ କେମିତି ଖୋଲି ଯାଉଛି ଭୁଲ ମାନେ ଚାଲଲ ଗୋଟେ ଅଛି ନହଲେ ଆଉ କଲ ଆମ ଆରେ କଡିନି ସବୁଡେ ଏବେ କଣ ଡନ୍ସମାସ କରିଦଉଛନ୍ତି ଠାର ଆମର ଏଠି ଦୁର୍ଗା ପୂଜା ବହୁତ ବଡ ହୁଏ ଭ ଆମ ଗାଁ ରେ ଦୁର୍ଗା ପୂଜା ବହୁତ ବଡ ଅଛି କର
ବଷ ଠିଆପଲା ହବ ଆଣିବେ ଲୋକ ସବୁ ବର୍ଷ ଠିଆପଲା ହବ
ହ ମର ହଉନହିଁ ପାଲା ଫାଲା ହଉନହିଁ ସେଇ ଯୋଉ ଦୁର୍ଗା ପୂଜା ପାଖରେ ଦୁର୍ଗା ପୂଜା ବହୁତ ବଢିଆ ପୋଟ ମୂର୍ତ୍ତି ବନନ୍ତି ବହୁତ ସୁନ୍ଦର ଦେଖା ହାଉନ୍ତି ମାନେ ମେଳା ଏତେ ପଡେନି ବଟ ଆମର ସେଇ ଦୁର୍ଗା ପୂଜା ବହୁତ ବଢିଆ ହୁଏ କାଳି ବି ଆମ ଛକରେ ହୁଅନ୍ତି ସେ ପୁରା ପଟ ମୁଡ଼ିଚ କଲି କର
ଦଶହରା ପରେ ପରେ ଦେଖିବ ରାବଣ ପୋଡି ହବ ଦଶହରା ପରଦିନ ମ ପାଇଁ କହିଲ ମାନେ ଦଶ ଯୋଉ ଦିନ ମା ମହିଷା ମହିଷାସ ରକୁ ମାରିଥିଲେ ସେଇଦିନ ବି ରାମ ରାବଣଙ୍କୁ ମାରିଥିଲେ ସେଥିପାଇଁ ତାପର ଦିନ ରାବଣ ପୋଡି କରାଯାଏ ରାବଣ ପୋଡି କରାଯାଏ ହଉ ଟାଇମ ତ ହେଇଗଲା